ଶୁଭ ଅପରାହ୍ନ।
ଆଜ୍ଞା ଶୁଭ ଅପରାହ୍ନ।
ଆପଣଙ୍କ ଦିହ ବହୁତ ଭଲ ଅଛି। ଆପଣଙ୍କ ସ୍ୱରରୁ ଶୁବୁଚି ଆପଣ ଭଲ ହିଁ ନାହାନ୍ତି।
ହଁ ମୁଁ ଟିକେ ଭଲ ନାହିଁ ଏଇ ଖରା ଯୋଗୁ ଟିକେ ଦେହଟା ଖରାପ ହେଇଚି। ଏମିତି ଟାଇଫଏଡ଼୍ ହେଇଯାଇଥିଲା ମତେ ଏବେ।
ଏହେ। ତାଲେ ଆପଣ ବର୍ତ୍ତମାନ ଅସୁସ୍ଥ ଅଛନ୍ତି ନାଁ? ଏ ଏଥର ଏ ମାନେ ଏବେ ଟିକେ ଭଲ ହେଲେଣି। ତ ଏବେ ଭଲ ହେଇଗଲେଣି ତ?
ହଁ ଭଲ ହେଲିଣି ପାଞ୍ଚ ଛଅ ଦିନ ହେଲାଣି ଯେ ତୁ ଅ ଔଷଧ ବି ଖାଉଚି ଡେଲି ତ। ତ କମି ଆସିଲାଣି ଟିକେ ଟିକେ।
ଫଡ଼କୁ ଅନ୍ତନଳୀ ଜ୍ୱର କହିବା ନାଁ?
ଆଜ୍ଞା।
ମାନେ ପ୍ରାୟତଃ ଆପଣ ମାନେ ଖରାପ ପାଣି କିମ୍ବା ଅସ୍ୱାସ୍ଥ୍ୟକର ଯଦି ଖାଦ୍ୟ ଗ୍ରହଣ କରୁଥିବେ ଆପଣଙ୍କୁ ଏଇ ରୋଗ ହବାର ସମ୍ଭାବନା ରହିଛି। ତ ଆପଣ ବାହାରେ କିଛି ଗୁପଚୁପ୍ ଫୁପଚୁପ୍ ଖାଉଥୁଲେ କି?
ନାଁ ମୁଁ ତ ଏବେ କିଛି ଖାଇନି କିନ୍ତୁ ଏବେ ମାନେ ଆପଣ ଜାଣି ଥିବେ ଏଇ ପାଖାପାଖି ଆ ମାନେ ଅତୀତରେ ଯାଇଚି ଆମର ଠାକୁରାଣୀ ଯାତ୍ରା। ତ ସେଥିରେ ଟିକେ ବାହାର ଜିନିଷ ଟିକେ ଖିଆପିଆ ହେଇଯାଇଚି।
ନା ଠିକ କହିଲେ ଠିକ କହିଲେ।
କିଛି ପ୍ରଭାବ ପକେଇଛି ଯୋଉଥିରେ କି ମତେ ଏମିତି ହି ମାନେ ଜର ଟା ହେଇ ଯାଇଥିଲା ଯୋଉ ଦ୍ଵାରା କି ଆ ଚାରି ପାଞ୍ଚ ଦିନି ଧରି ମତେ ବହୁତ କଷ୍ଟ ହେଇଛି। ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେବାକୁ ପଡିଥିଲା ତା ସହିତ ଏବେ ମଧ୍ୟ ଚାଲିଛି।
ମୋତେ ଯାହା ଲାଗୁଚି ଆପଣ ସେଇ ସମୟରେ ବୋଧେ ବାହାରେ ଖରାପ ପାଣି ବାହାରେ ବାହାର ଖାଦ୍ୟ ରାସ୍ତା କଡର ଖୋଲା ଖାଦ୍ୟ ଆଉ ଏଇ ଯୋଉ ବରଫ ଦିଆ ସେ ଯୋଉ ଚୁସ୍କି ଫୁସ୍କି ସବୁ ଯୋଉ ବିଭିନ୍ନ ପ୍ରକାର ଜିନିଷ ବିକ୍ରି ହଉଛି ଆପଣଙ୍କ ମେଳାରେ ଆପଣ ତାକୁ ଖାଇଛନ୍ତି ଯାହା ଫଳରେ ଜିନିଷ ହେଇଛି ଆଉ।
ନିହାତି ଯା ଯେହେତୁ ଯାତ୍ରା ଟା ହଉଛି ଦି ବର୍ଷକୁ ଥରେ ତ କିଣା କିିଣି ସହିତ ଖାଇବା ଟା ବି ତ ରହିବା ଦରକାର ନା।
କରନ୍ତୁ ଆପଣ। କିଣାକିଣି ସହିତ ଖାଇବାଟାକୁ ଆପଣ ବାଦ୍ ଦିଅନ୍ତୁ। କାରଣ ଯଦି ଆପଣ ସେଇଠି ଖାଇବେ ତ ଆପଣଙ୍କୁ ରୋଗ ମାଡି ବସିବ। ଗୋଟେ ମାରାତ୍ମକ ଜୀବାଣୁ ଜନିତ ରୋଗ ଆକଚୁଆଲି ଆପଣଙ୍କର ଏଇଟା ଯୋଉ ଟାଇଫଏଡ।
ଆଜ୍ଞା। ଯୋଉଟା କି ମତେ ବହୁତ କଷ୍ଟ ହଉଚି ପ୍ରଥମେ ତ ଯେତେବେଳେ ଦି ତିନି ଦିନି ଧରି ମତେ ଜର ହେଲା ମୁଁ ଫାଷ୍ଟ ଭାବିଲି ହଁ ଏମିତି ସାଧାରଣ ଜର ଥଣ୍ଡା ହୁଏ। ଯୋଉଟା କି ମତେ ଛାଡିଯିବ ସେଟାକୁ ଆ ଅ ଔଷଧ ଖାଇଲା ପରେ ବି କମି ନଥିଲା। କିନ୍ତୁ ଆଉ ଥରେ ଔଷଧ ଧରିକି ଆସିଥିଲି। ଆଁ ଯେତେବେଳେ ଦ୍ଵିତୀୟ ଥର ଆଣିଥିଲି ସେ ବି କମି ନଥିଲା ତୃତୀୟ ଥର ମାନେ ମେଡିକାଲ ଯାଇଥିଲି। ସେଠି ବି ଡକ୍ଟର ବି ଦେଇଥିଲେ ମେଡ଼ିସିନ ସେଇଟା ବି କମି ନଥିଲା ତ ଚତୁର୍ଥ ଥର ପାଇଁ ଯେତେବେଳେ ଯାଇଥିଲି। ତାପରେ ଡାକ୍ତର ନିଜେ ଆ ରକ୍ତ ପରୀକ୍ଷା କରିବା ପାଇଁ ଯେ ସେତେବେଳେ କହିଥିଲେ ତ ସେତେବେଳେ ଯାଇ ଗଲାବେଳେ ବାହାରିଲା ବେଳେ ହଁ ଟାଇଫଏଡ ବାହାରିଛି ଯୋଉଟା କି ମାନେ ଆ ଜାଣି ତ ଗଲି କିନ୍ତୁ ବହୁତ କଷ୍ଟ ହେଲା।
ତ ୟାର ତ ୟାର ଲ ଲକ୍ଷଣ ହଉଛି ଆପଣଙ୍କର ଉ ମାନେ ଆ-ଆ- ଉଚ୍ଚ ଟେମ୍ପେରେଚର ଆସିବ ଆପଣଙ୍କର ମାନେ ତାପମାତ୍ରା ଅଧିକ ବଢିଯିବ। ହା ଆଉ ପେଟରେ ଯନ୍ତ୍ରଣା ସମସ୍ୟା ହଉଥିଲା ନା କଣ?
ଆଜ୍ଞା ହଁ ପେଟରେ ଯନ୍ତ୍ରଣା ହେଉଥିଲା ତା ସହିତ ବାନ୍ତି ମଧ୍ୟ ଲାଗୁଥିଲା ତା ସହିତ ମୁଁ କିଛି ଖାଇବାକୁ ମଧ୍ୟ ଖାଇ ବିି ପାରୁନଥିଲି କିଛି।
ତା ସହିତ କନଷ୍ଟିପେସନ କ ବି ହବ ମାନେ ଝାଡା ବି ଠିକରେ ଠିକରେ ହବନି। ଶରୀର ଦୁର୍ବଳ ବି ଦେଖାଯିବ ହାତ ଗୁଡା ବିନ୍ଧା ବିନ୍ଧି ହବ। ମୁଣ୍ଡ ଜୋର ସେ ବୁଲେଇବ ହୁଁ।
ସବୁ ଗୁଡ଼ିକ ବହୁତ ଗୁଡ଼ିଏ ଲକ୍ଷଣ ରହିଛି ଯେଉଡ଼ାକି। ଆ ମାନେ ତାମ୍ ଅ ମୁଁ କ-କ ମାନେ ରହି ହିଁ ପାରୁନଥିଲି ପ୍ରଥମ କଥା ମତେ ପେଟ ଯନ୍ତ୍ରଣା ବହୁତ କଷ୍ଟ ଦଉଥିଲା ତା ସହିତ ପୁଣି ଯୋଉ ବାନ୍ତି ଲାଗେ ବାନ୍ତି ଲାଗିବା ଦ୍ଵାରା ମୁଁ କିଛି ଖାଇପାରେନି କି ପିଇବା ପାଇଁ ବି ଇଚ୍ଛା ହୁଏନି ଆପଣ ଜାଣିଥିବେ ଯେମିତି ଯେତେବେଳେ ବାନ୍ତି ଲାଗେ ସେତେବେଳେ କିଛି ବି ଖାଇବା ପାଇଁ ଇଚ୍ଛା ହୁଏନି। ତ ସେଇ ବାନ୍ତି ଲାଗେ ପୁଣି ଏମିତି ହେଇକି ଯେ ଯେତେବେଳେ ଡକ୍ଟର ଙ୍କ ପାଖକୁ ଗଲା ପରେ ସେ ଇଞ୍ଜେକ୍ସନ ଦେଇଥିଲେ ତାପରେ ଏବେ ଡେଲି ମୋ ଦୈନନ୍ଦିନ ଜୀବନରେ ଯେମିତି ପାଞ୍ଚ ସାତ ଦିନ ହେଲାଣି ମୁଁ ଡେଲି ମୋର ଦିନକୁ ଦିଇଥର ଲେଖାଏଁ ଇଞ୍ଜେକ୍ସନ ନଉଚି। ତାପରେ ତା ସହିତ ଔଷଧ ମଧ୍ୟ ଆଜ୍ଞା ଆଣ୍ଟିବାୟୋଟିକ ହିଁ ନଉଛି ତ ତା ସହିତ ପୁଣି ମୋର ବି ଅଲଗା ମେଡିସିନ ମଧ୍ୟ ଠିଆ ଚାଲିଛି ଏମିତି ହେଇକି ଟିକେ ଟିକେ ମୁଁ ଭଲ ହେଇ ଆସିଲିଣୀ ଆଜ୍ଞା
କଣଙ୍କର ଆଉ ଗୋଟେ କଥା ହେଇଛି ମାନେ ଆପଣ ଟିକେ ଯ ପାଞ୍ଚ ଛଅ ଦିନରେ ଭିତରେ ଯଦି ଭଲ ବି ହେଇଗଲେ ଆପଣ କୋର୍ସ କମ୍ପ୍ଲିଟ କରନ୍ତୁ ଯୋଉ ବି ଆପଣଙ୍କୁ ଆଣଙ୍କୁ ଯାହାବି ଇଜେକ୍ସନ ନବାକୁ ସୁନ୍ଦ୍ ନେଇଛନ୍ତି ଯାହାବି ଆଉ ଆବଶ୍ୟକତା ମଧ୍ୟ ପଡୁଛି ତାକୁ କୋର୍ସ ଟା କଂପ୍ଲିଟ୍ କରନ୍ତୁ ସାତରୁ ଚଉଦିନ ଭିତରେ ଯୋଉ କୋର୍ସ୍ ଟା ଅଛି ତାକୁ କମ୍ପ୍ଲିଟ କରନ୍ତୁ ନହେଲେ ରୋଗ ପୁଣି ଆଉଥରେ ଆସିବ ମାନେ ଏଟା ପ ଆଉଥରେ ପୁଣି ପୁନର୍ବାର ଆସିିବ ତା ସହିତ ଶରୀରକୁ ଜଳୀୟ ଅଂଶ କମିବାକୁ ନ ନ ଦିଅନ୍ତୁ ଓ ଆର ଏସ୍ ପୁରା ପ୍ରଚୁର ପରିମାଣରେ ପିଅନ୍ତୁ
ଆଜ୍ଞା ନାଇଁ ଡାକ୍ତର ମଧ୍ୟ କହିଛନ୍ତି ଯେ ଯେତିକି ପରିମାଣରେ ସେ ଆ ମାନେ ଔଷଧ ଲେଖିଛନ୍ତି କିମ୍ବା ଇଞ୍ଜେକ୍ସନ ଲେଖିଛନ୍ତି ଯଦି ମୁଁ ସେତିକି ସମସ୍ତ ମାନେ ସଠିକ ପରିମାଣ ରେ ମୁଁ ନ ଖାଏ କି ମାନେ କିଛି ବା ଅବହେଳା କରେ ତ ନିହାତି ଏବେ ସେ ରୋଗ ପୁଣି ଥରେ ପୁନର୍ବାର ଫେରିକି ହିଁ ଆସିବ ତ ଏସବୁ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡୁଛି।
ଆଜ୍ଞା ତ ତା ସହିତ ଆପଣ ଅ ମାନେ ଯେମିତି କିି ନା ସହଜରେ ଯୋଉଟାକ ଖାଦ୍ୟ ଟା ଡାଇଜେଷ୍ଟ ହେଇଯାଉଥିବ ହଜମ ହେଇଯାଉଥିବ ଖାଦ୍ୟ ଖାଆନ୍ତୁ ଯେମିତି କିି ସୁଜି ଖାଆନ୍ତୁ। ପତଳା ଯାଉ ଖାଆନ୍ତୁ ମାଣ୍ଡିଆ ଯାଉ ବି ଖାଇପାରିବେ ଆପଣ ମାଣ୍ଡିଆ ଯାଉ ତା ଭଲ ପେଟ ପାଇଁ ସିଝା ଆଳୁ ଖାଆନ୍ତୁ ଆଉ ବାଉଳା ଭାତ ମାନେ ଟିକେ ଦର ସିଝା ଭାତ ଟିକେ ଖାଆନ୍ତୁ। ପୁରା ଇଏ ପୁରା ରାଇସ୍ ଟା ପୁରା ଅଧିକ ବଏୟଲେଡ ତାକୁ ଖୁଆନ୍ତୁନି ତା ସହିତ ଆପଣ ପଇଡ ପାଣି ବି ସବୁଦିନ ଗୋଟେ ଗୋଟେ ପିଅନ୍ତୁ। ଆଉ ଅଧିକ ଚର୍ବି ଯୁକ୍ତ ତେଲ ଯୁକ୍ତ ଆଉ ମାନେ ମାଂସ ଚ ଭଳିଆ ଖାଦ୍ୟ ଖାଆନ୍ତୁ ନାହିଁ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କଞ୍ଚା ପନିପରିବା ଖାଆନ୍ତୁ ଯୋଉଡା ହଜମ ପ୍ରକ୍ରିୟାରେ ଠିକ ଥିବ ଚାପ ପକେଇବନି
ହୁଁ ନାଇଁ ଡାକ୍ତର ମଧ୍ୟ ପରାମର୍ଶ କରିଛନ୍ତି ଯେ ଶାଗ ବି ଖାଇବାକୁ ମନା କରି ଛନ୍ତି କ୍ଷୀର ମଧ୍ୟ ମନା କରୁଛନ୍ତି। ବିରି ଜାତୀୟ ଜିନିଷ ଯେମିତିକି ଆମର ବରା ହଉ କିମ୍ବା ଚକୁଳି ମାନେ ଦୋସା ଏ ବିଭିନ୍ନ ପ୍ରକାରର ଜି -ଜିନିଷ ମଧ୍ୟ ଖାଇବାକୁ ମନା କରିଛନ୍ତି ତା ସହିତ ମଇଦାରେ ମଧ୍ୟ ତିଆରି ହଉଥିବା ଯେତିକି ବି ଆମର ଖାଦ୍ୟ ଅଛି ସେ ସବୁ ମଧ୍ୟ ମନା କରିଛନ୍ତି। ପ୍ରଥମେତ ଆମିଷ ବି ମନା କରୁଛନ୍ତି ଯେ ଆମିଷ ଖାଇବା ଉଚିତ
ଆଜ୍ଞା
ତ ବିଶେଷ କରି ଯେମିତି ବି ହଉନା କାହିଁକି ଏକ ମାସ ପର୍ଯ୍ୟନ୍ତ ତ ମତେ ଏ ସବୁ ଗୁଡିକ ମାନିବାକୁ ପଡିବ ନାହିଁ ତ ମତେ ପୁଣି ଥରେଉ ଆ ସେଇ ରୋଗକୁ ନିଜକୁ ଆପଣେଇବାକୁ ପଡିବ ଯାହାକି ବହୁତ କଷ୍ଟଦାୟକ
ନିଶ୍ଚିତ ଭାବେ
ଆଜ୍ଞା
ଆପଣ ଯୋଉ କଥା କହୁଛନ୍ତି ଦେଖନ୍ତୁ ଯଦି ଆମେ ଆ ତାର ନିରାକରଣ କରିପାରୁଛି ଭିତରେ ତାର ଟିଟମେଣ୍ଟ ଆବଶ୍ୟକ କିଛି ନାହିଁ। ଆ ଇଜ ଦ୍ୟଟ ଟ୍ରିଟିମେଣ୍ଟ ତ ପ୍ରିଭିନିସନ୍ କୁ ଆମେ ଆ ପଣେଇକୁ ପଡିବ ତା ସହିତ ଆପଣଙ୍କୁ ବନେଇବେ ସ୍ଵଛ ପାଣି ପିଅନ୍ତୁ ଯୋଉ ପାଣି ଦେଖନ୍ତ ପିଏଚ ର ଯୋଉ ପାଣି ପାଣି ପିଅନ୍ତୁ ଡାଇରେକ୍ଟ ଟ୍ୟାପ ପାଣି କିଏ ଛାଣିକି ଗରମ
ନେଇ ସତ କହିଁବାକୁ ଗଲେ ଘରେ ତ ଆମର ଯେହେତୁ ଆକ୍ୱାର୍ଡ ଅଛି ମୁଁ ସବୁବେଳେ ଆକ୍ୱାଗାର୍ଡ ପାଣି ହିଁ ପିଏ ଏଇ ଯୋଉ ଯାତ୍ରା ପାଇଁ ହିଁ ମୁଁ ଯୋଉ ଯାଏ ବାହାରେ ଯୋଉ ବୁଲାବୁଲି କରୁଛି ଆପଣ ଜାଣିଥିବେ ତ ଫୁଲବାଣୀରେ ଏବେ ଏକ ମାସ ଧରିକି ଠାକୁରାଣୀ ଯାତ୍ରା ହେଇଥିଲା। ତ ସେଇଠି ଯୋଉ ଖାଇବା ପିଇବାରେ ମୋର କିଛିଟା ସମସ୍ୟା ହେଇଛି
ଚା ଖାଇଛନ୍ତି ଅଧିକ, ତା ସହିତ ବିଭିନ୍ନ ବାହାର ଜାତୀୟ ପାଣି ଫାଣି ଖାଇଆ ଖାଇଛନ୍ତି ଆଉ ବୁଲା ଆଇସ୍କ୍ରିମ ଖାଇଛନ୍ତି, ସେଇଥିପାଇଁ ଆପଣଙ୍କର ଆଜି ପ୍ରବଳଆ ଅବସ୍ଥା ହେଇଛି।
ଆଜ୍ଞା। ତ ସେଇ ଯୋଗୁ ପାଇଁ ବୋଲି ଏ ସବୁ ଜିନିଷ ହିଁ ହେଇଛି, ମୁଁ ପ୍ରଥମ ତ ଦୋଷ ଦେବି ଯୋଉ ଆମର ମିଳେ ବାଇ ୱାନ ଗେଟ୍ ୱାନ ଫ୍ରି ଆଇସ୍କ୍ରିମ ଯୋଉଟା ମିଳେ, ସେଇଟା ବି କିଏ ନ ଖାଇବା ପାଇଁ ବ୍ୟସ୍ତ। ସେଇରା ସମସ୍ତ
ସେଇଟା ତ ରୋଗର ରୋଗର ବା-ବାହାକ ସିଏ। ଆଉ ସେଇଟା କୋଉ ପାଣିରେ କେମିତି ପ୍ରସ୍ତୁତ ହେଉଥିବ ଭଗବାନଙ୍କୁ ଜଣା। କାରଣ ସେମାନେ ବାଏ ୱାନ ଗେଟ୍ ୱାନ କୌଣସି କମ୍ପାନୀ ନାହିଁ, ବରଫରେ ତିଆରି ଆଉ କୌଣସି ପାଣି ୟୁଜ କରନ୍ତି ଆଉ ଆପଣ ଶସ୍ତା ଦେଖିକି ଆପଣଙ୍କ ପ୍ରତି ଲୋଭରେ ମ-ମାନେ ଦୁଇଟା ନୁହଁ, ଆପଣ ମତେ ଲାଗୁଛି ଚାରିଟା ବି ଖାଇ ଦେଇଥିବେ।
ହଁ। ଯିଏ ତ ଆଜ୍ଞା ନାଇ ଦେଖନ୍ତୁ, ମାନେ ସତୁରି ଟଙ୍କାରେ ଯୋଉଠି ଗୋଟେ ଆଇସ୍କ୍ରିମ ହଉଥିଲା, ସେଠି ଦିଟା ଆଇସ୍କ୍ରିମ ହଉଛି। ତ ନିହାତି ଭାବରେ ଖୁସି ବି ଲାଗୁଛି, ଖାଇବା କହିକି ଖାଇଲା ପରେ ମୁଁ ଆଜି ହିଁ ତାର ମାନେ ଫଳଟା ପାଉଛି, ଯୋଉଟାକି ମତେ ବହୁତ କଷ୍ଟ ହଉଛି। ମାନେ
ଆପଣ ଯୋଉ ଲୋଭ କରିଥିଲେ, ଏତେ ଯୋଉ ଲୋଭ କରୁଥିଲେ ତାର ଫଳଟା ପାଇଲେ ତ ଆପଣ? ଆଉ ମତେ ଲାଗୁଛି ଆପଣ ଦଶ ପନ୍ଦରଟା କିଣି ଦେଇଥିବେ ଏ ଯୋଉ ଫ୍ରି ପାଇଁ ଖାଇବେ।
ଲୋଭ କରିକି ଆଜି ମୁଁ ହଜାର ହଜାର ଟଙ୍କା ଗଣିବାରେ ମଧ୍ୟ ପଡୁଛି। କାହିଁକିନା ଗୋଟିଏ ଇଞ୍ଜେକ୍ସନ ମୋର ହଉ ଉଛି ଦେଢ଼ ମାନେ ଅଢେଇଶହ ଟଙ୍କା, ଦୁଇଶହ ପଚାଶ ହେଲେ ଦିନକୁ ମୋର ପାଞ୍ଚଶହ ଟଙ୍କା ପାଞ୍ଚଶହ ଟଙ୍କା ଲେଖେ ଯାଉ ଉଚି ମୋର ଇଞ୍ଜେକସନରେ।
ଆପଣ ଯଦି ଭଲ ଆଇସ୍କ୍ରିମ୍ ଖାଇଥିଲେ କିଛି ଅସୁବିଧା ହେଇନଥାନ୍ତା। ଆପଣ ଲୋଭରେ, ଶସ୍ତାରେ ଏତେ ଲେଖା ଆଇସ୍କ୍ରିମ ଖାଇଛନ୍ତି ଦିନକୁ, ତେଣୁକରି ଆଜିର ତାର ଉମ୍ ଫଳାଫଳ ଆପଣ ଭୋଗୁଛନ୍ତି। ବାହାର ଖାଦ୍ୟ ଆଉ ଆମ୍-ଆ-ଆପଣ ପୁରା ଆଭଏଡ କରନ୍ତୁ, ଆଉ ଆପ- ଆପଣ ଯେଦିନ ଏବେ ରହୁଛନ୍ତି ଆଉ ପାଞ୍ଚ ଦଶ ଦିନ ପୁରା, ଏଇ ମାସଟା ପୁରା ଯେ ଆପଣ ଗୋଟେ ଭଲ ସୁସ୍ଥ ନିରାମୟ ଖାଦ୍ୟ ଖାଆନ୍ତୁ, ସନ୍ତୁଳା ଖାଆନ୍ତୁ ସନ୍ତୁଳା ବହୁତ ଉତ୍ତମ ଖାଦ୍ୟ, ମୁଁ ସବୁଦିନ ମୁଁ ସନ୍ତୁଳା ସେବନ କରେ ମୁଁ ବି ସନ୍ତୁଳା ଖାଏ ଆଉ ସନ୍ତୁଳା ସନ୍ତୁଳିତ ଖାଦ୍ୟ ଖାଇବା, ଆଉ ସନ୍ତୁଳିତ ବ୍ୟାୟାମ ଫ୍ୟାୟାମ କରନ୍ତୁ ଟିକେ ଭଲ ହେଇଯିବେ, ଜଲଦି ଭଲ ହେଇଯିବେ।
ଆଜ୍ଞା, ନିହାତି ଭାବେ ବହୁତ ବହୁତ ବହୁତ ଧନ୍ୟବାଦ। ଆଜ୍ଞା?
ଭ୍ୟାକ୍ସିନେସନ ଆପଣଙ୍କର ସରିଯାଇଛି, ଯୋଉ ଟାଇଫଏଡ ଭକ୍ସିନେସନ୍ ସରିଯାଇଛି ତ ଆପଣଙ୍କର?
ହଁ, ସରି ଯାଇଚି କିନ୍ତୁ କାଲି ହିଁ ମୋର ସରିଛି, ପୁଣି ଆଜି ବି ଆ ମୋର ଯେହେତୁ ଟିକେ ଟେଷ୍ଟ୍ ପାଇଁ ପୁଣି ଯିବାର ଅଛି ତ ଯିବି। ଡ୍ୟୁଟି କରିବାର ଅଛି, ଭଗବାନଙ୍କ ଦୟାରୁ ଆ-ଆମକୁ ଯେମତି ଭାଗ୍ୟ ଦରକାର, ତା ସହିତ ମାନେ କର୍ମ ଦରକାର, ତା ସହିତ ଭଗବାନଙ୍କର ଆଶୀର୍ବାଦ ମଧ୍ୟ ଦରକାର। ତ ସେଇ ପ୍ରକାରରେ ମଧ୍ୟ ଲୋକମାନଙ୍କର ମଧ୍ୟ ଭଲ ପାଇବା ରହିଛି। ଯୋଉଥିରେ କି ମୁଁ ମଧ୍ୟ ଟିକେ ଜଲଦି ଭଲ ହେଇ ଆସିଲିଣି ତ ଆଶା କରିବି ଆହୁରି ସମସ୍ତଙ୍କର ଆଶୀର୍ବାଦ ମଧ୍ୟ ମୋ ଉପରେ
ଦେଖନ୍ତୁ ଆପଣ ଯୋଉ ଭଳି ଭାବେ ଦୂଷି ଦୂଷିତ ଜଳ, ଅସ୍ଵାସ୍ଥ୍ୟକର ଖାଦ୍ୟ ଗ୍ରହଣ କଲେ ଯାତ୍ରାରେ, ତାର ଫଳାଫଳ ଏୟା। ତେଣୁକରି ଆପ ଆପଣ ଚେଷ୍ଟା କରନ୍ତୁ ସେ ଜିନିଷକୁ ଆଉ ପୁନର୍ବାର ନ କରିବା ପାଇଁ, ଆଉ ଶରୀରକୁ ତ ଧ୍ୟାନ ଦିଅନ୍ତୁ ଶରୀର ହିଁ, ଆପଣଙ୍କୁ ଉମ୍ ଦୃଢ କରିବ ଶରୀରକୁ ଯଦି ଆପଣ ଖରାପ କରିବେ, ଶରୀର ଆପଣଙ୍କୁ ଠିକସେ ଭଲ ରେସପଣ୍ଡ କରିବ ନାହିଁ। ବହୁତ ସୁନ୍ଦର କଥା ଆପଣ ନିଜର ବଖାଣିଲେ, ଆପଣଙ୍କର ଶରୀର ଅସୁସ୍ଥ ଥିଲା। ତାର ବହୁତ ନିଜର ବ୍ୟକ୍ତିଗତ କଥା, ଆପଣ ରୋଗ ନିରାକରଣ କଥା ମଧ୍ୟ ଆପଣ ଭଲରେ କହିଲେ, ଭଲ ଉପଦେଶ ଦେଲେ, ବହୁତ ବହୁତ ଧନ୍ୟବାଦ ଆଜ୍ଞା।
ଆଜ୍ଞା, ଆପଣଙ୍କୁ ବି ଧନ୍ୟବାଦ।